ହାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଏଇ ବସିଥିଲଥିଲି। ଆପଣ କଣ କରୁଛନ୍ତି?
ମୁଁ ବି ବସିଥିଲି।
କଣ କରୁଥିଲେ କଣ ଖାଇଥିଲେ?
ଭାତ ତରକାରୀ
କଣ ତରକାରୀ?
ଡାଲି
ଓହୋ ଆଉ ଘରେ କିଏ ସବୁ ଅଛନ୍ତି? ହାଲୋ।
ହଁ।
ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ବାପା ମା ଭାଇ ଭଉଣୀ ସମସ୍ତେ ଅଛନ୍ତି।
ଆଉ କଣ ପଢୁଚ?
କଲେଜ।
ମାନେ କଣ ପଢୁଛ ଏବେ
ଏବେ ଯୁକ୍ତ ତିନି।
କଣ?
ଯୁକ୍ତ ତିନି।
ଓ ହୋ। ଆଉ କୁହ କିଛି।
କଣ କହିଲେ।
ଆପଣ କିଛି କୁହନ୍ତୁ।
ଆପଣ ଏବେ କଣ କରୁଚନ୍ତି?
ମୁଁ ଏବେ ବସଥିଲି।
ହୁଁ ହୁଁ ହ। ଆଉ ଖାଇଥିଲେ କଣ?
ଏବେ ଭାତ ଡାଲି ଆଳୁ ଭଜା କଲରା ଭଜା
ହ
ଆପଣ କୋଉ ସାଇଡ ରେ ଆପଣଙ୍କ ଘର?
ଆମର କେଉଁଝର ସାଇଡ ରେ।
ଓହୋ। ଆଉ ତମ କେଉଁଝର ରେ ଫେମସ କଣ?
କେଉଁଝର ଫେମସ ଦହିିବରା।
ଦହିବରା।
ହୁଁ।
ଆଉ ପୁରୀ ଯାଇଥିଲେ କେବେ?
ପୁରୀ ଯାଇଥିଲୁ ଆର ମାସ।
କିଏ ସାଙ୍ଗ ସହିତ ନା ଫ୍ୟାମିଲି ସହିତ?
ସାଙ୍ଗମାନଙ୍କ ସହ।
ଉଁ ରହିଲେ ନା ଦର୍ଶନ କରିକି ପଳେଇଆଇଲେ ସେଦିନ?
ନାଁ ରହିଲୁ ଦର୍ଶନକଲୁ ବୁଲି ବୁଲି କିଆ ବୁଲାଇ ବୁଲେଇକି ଆସିଲୁ।
ଖାଲି ପୁରୀରେ ନା
ଓ କେତେ ଦିନ ରହିଲେ?
ଦି ଦିନ।
ଏହେଁ ଆଉ ଆଉ ଆପଣ କଣ ଖାଲି ପଢାପଢି କରଚନ୍ତି ନା କଣ ପାର୍ଟ ଟାଇମ୍ ଜବ ବି କରୁଛନ୍ତି?
ପଢାପଢ଼ି ଖାଲି ପଢାପଢି।
ଓ ହୋ।
ହଉ ଆପଣଙ୍କ ଆପଣଙ୍କର ପଢାପଢ଼ି?
ହଁ ମୋର ସରିଲାଣି ଏବେ ପିଜି କମ୍ପ୍ଲିଟ୍ ହବ। ପିଜି କମ୍ପ୍ଲିଟ୍ ହବ।
ହାଲୋ।
ଆଉ ଆପଣ କୁଆଡେ ବୁଲାବୁଲି କରିବା ପାଇଁ ଯାଉଚନ୍ତି ନା ଯାଉନାହାନ୍ତି?
କଣ?
ଆପଣ କୁଆଡେ ବୁଲାବୁଲି କରିବା ପାଇଁ ଯାଉଚନ୍ତି ନା ଯାଉନାହାନ୍ତି?
ହଁ ଏଇ ରଥଯାତ୍ରାରେ ପୁରୀ ଯିବି ବୋଲି ଭାବିଥିଲି।
ହୁଁ ହୁଁ।
ଆଉ ଆପଣଙ୍କର କଣ ପ୍ଲାନିଂ?
ହଁ ମୋର ବି ପ୍ଲାନିଂ ଅଛି ଯିବା ପାଇଁ।
କୁଆଡେ?
ପୁରୀ।
ଉଁ ହୁଁ। ହଁ ଆଉ?
ଆପଣଙ୍କ ଆଡେ ବର୍ଷା ହଉଚି?
ହଁ ହଉଚି।
ଆଉ ବର୍ଷା ତ ଲାଗି ରହିଚି ପାଞ୍ଚ ଛଅ ଦିନ ହେଲା କୋଉ ଛାଡୁଚି କି?
ବର୍ଷା ତ ଛାଡିବନି ଆଉ।
ଆଉ ଆପଣଙ୍କ ଆଡେ ତଳି ପଇଲାନି?
ତଳି ପଡ଼ିକି ଗଛ ଉଠିଲାଣି।
ହଁ ହ। ଆଉ? ଆଉ କୁହନ୍ତୁ କିଛି?
ହୁଁ ହୁଁ ହୁଁ ଆଉ ଆପଣଙ୍କର ଆଗକୁ ପ୍ଲାନ କଣ ଅଛି?
ଆ ପି ଜି କମ୍ପ୍ଲିଟ କରିସାରିଲା ପରେ ଦେଖିଆ ଟିଚର୍ ହେବି ହେବି। ତାମାନେ ନିଟ୍ କରିବି। ନିଟ।
ହୁଁ ହଁ।
ଆଉ ଆପଣ ଭାଇ କଣ କରୁଛନ୍ତି? ହାଲୋ।
ପର୍ଲେସ୍।
କଲେ ଯେ କଣ କରୁଚନ୍ତି?
ସିଏ ପଢାପଢି କରୁଚି।
ଓହୋ ଆଉ ଆପଣଙ୍କର ଏମ୍ କଣ ଅଛି?
ମୋର ଏମ ଅଛି କିଛି ଗୋଟେ ଭଲ ଜବ୍ କରିବା ପାଇଁ ଆଉ।
ହ ଆଉ ବାପା କଣ କରନ୍ତି?
ବିଜନେସ୍ କରନ୍ତି।
ଅ ହ। ଆଉ ଆପଣ ବାହାଘର ବାହା ହେଇ ସାରିଲେଣି?
ହଁ। ହଁ ଏବେ ଏବେ ସରିଲା।
ଓହୋ ଆଉ କୁଆଡେ ଯାଇଥିଲେ ବୁଲତେ?
ଏବେ ଯାଇଥିଲୁ ସାଙ୍ଗ
ହୁଁ। ଆଉ ସେଟା କୋଉଠି ସାମୁଗାନେଡି ଡାମଟା?
ଆମ ଆମ ଘର ପାଖରେ।
ବୁଲିଦେଇ ବା ଘର ପାଖକୁ ଯାଇଥିଲେ।
ମାନେ ଆମ ଘର ପାଖରୁ ପାଞ୍ଚ ଛଅ କିଲୋମିଟର ଦୂର ହବ ଆଉ।
ଓହୋ ଆଉ।
ବର୍ଷାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ।
ହଁ ବର୍ଷା ତ ଲାଗି ରହିଛି ତମେ ଉପଭୋଗ କରୁଥିବ।
ହଂ ହଂ
ବର୍ଷା ତ ଲାଗି ରହିଛି ଏ ଯୋଉ କାଦୁଅ ହଉଛି।
ପଚ୍ ପଚ୍ କାଦୁଅ।
ଆପଣଙ୍କ ଆଡେ କେତେ ଜୋରରେ ବର୍ଷା ହଉଛି?
ଆମ ଆଡେ ସେଇଭଳିଆ ହାଲ ହାଲ ହାଲକୁ ମଧ୍ୟମ ଧରଣରେ ବର୍ଷା ହଉଛି ଆଉ।
ଆଉ ଆପଣ କଣ ଖେଳିତେ ପସନ୍ଦ କରୁନାହାନ୍ତି। କ୍ରିକେଟ୍, ଫୁଟବଲ। ଆପଣ କଣ ଖେଳିତେ ପସନ୍ଦ କରନ୍ତି? କଣ ଖେଳ ପସନ୍ଦ କରନ୍ତି?
କ୍ରିକେଟ।
କଣ ବ୍ୟାଟସମ୍ୟାାନ ନା ବୋଲର, ବ୍ୟାଟସମ୍ୟାାନ ନା ବୋଲର? କେବେ?
ବୋଲର୍।
ବୋଲର୍। ଓହୋ ପ୍ରଣ ବୋଲିଙ୍ଗ କରନ୍ତି। ମାନେ ଯୋଉ କିିବଲ ଲେଦର ନା ଇଏ ଟେନିସ୍। ଟୁର୍ଣ୍ଣାମେଣ୍ଟ ଖେଳିଛନ୍ତି?
ହମ୍ ଟୁର୍ଣ୍ଣାମେଣ୍ଟ ବି ଖେଳା ହଉଛି। ଏବେ ବର୍ଷା ପାଇଁ ଆଉ ଖେଳି ହଉନି ପଡିଆ କାଦୁଅ ହେଇଯାଇଛି।
ଏ ତ ବର୍ଷା ପାଗରେ ସେଇ ଆଉ।
ଆପଣ ବ୍ୟାଟିଂକର ବ୍ୟାଟସମ୍ୟାନ୍ ନା ବୋଲର?
ମୁଁ ବ୍ୟାଟ୍ସମ୍ୟାନ୍।
କୋଉ ଟାଇପର ବ୍ୟାଟସମ୍ୟାନ୍?
ମୁଁ ଭାତ ସେଇଭଳିଆ ଖେଳେ ଆଉ।
ଆଚ୍ଛା।
ଆଉ। କୁହନ୍ତୁ କିଛି।
ହୁଁ କୁହନ୍ତୁ।
ଆପଣ କିଛି କୁହନ୍ତୁ।
ହୁଁ ଆଉ କେବେ ବର୍ଷାରେ ଆସନ୍ତୁ ଏପଟେ ବୁଲିବା ପାଇଁ।
କ ଆପଣଙ୍କ କେଉଁଝର ସାଇଟରେ କଣ ଭଲ ଜାଗା ଅଛି କହିଲେ।
ବଡଘାଗରା, ସାନଘାଗରା।
ଆପଣ ଯାଇଚନ୍ତି?
ହଁ।
ମୁଁ ଏଇ ରିସେଣ୍ଟ ଯାଇଥିଲି କଣ ମ ଏଇ ଦି ମାସ ତଳେ ଯୋଉ କଣ ଘଟଗାଁ ଆପଣଙ୍କର ଯୋଉ କେଉଁଝରରେ।
ଘଟଗାଁ ତାରିଣୀ ମନ୍ଦିର।
ହଁ ହଁ ସେଇଠିକି ଯାଇଥିଲି।
ଆଚ୍ଛା। ଏକା ନା କାହା ସହ।
ନା ଏଇ ଫ୍ରେ ସାଙ୍ଗ ମାନଙ୍କ ସହିତ।
ହୁଁ। ଆଉ ସବୁ ଜାଗା ବୁଲି ବାଲିକି ଆସିଲେ ଗୁଣ୍ଡିଚା ଘାଇ ବି।
ହଁ ଗୁଣ୍ଡିଚା ଘାଇ ଏଇନା ଗୋଳିଆ ପାଣି ଆସୁଚି ସେଇଥିରେ।
ଭଲ ଲାଗିବ ଅଧିକ ପାଣି ଅଛି।
ହଁ ବର୍ଷା ଦିନିଆ ଆଉ ପାଣି କିନ୍ତୁ ପ୍ରବଳ।
ଓ। ଆଉ।
ହଉ ଆପଣଙ୍କ ସାଇଟରେ କଁ ଅଛ କଣ କଣ ଭଲ ଜାଗା ଅଛି ବୁଲିବାକୁ।
ଆମର ବିଚ୍ ଅଛି ଭଦ୍ରକ ସାଇଟ୍ ରେ।
କି ବିଚ୍ ବିଚ୍ ନା କଣ।
ଆମର ସି ବିଚ୍।
ସି ବିଚ୍ ନା କଣ।
ଆଉ ଅଛି ତା ନାଁ ଟା ମୁଁ ତ ଏଇନା ଭୁବନେଶ୍ଵର ରେ ରହୁଛି ଆମ ସେ। ମୋ ଘର ସେଇଠି ସେ ବିଚ୍ ମୁଁ ତ ରହିନି କେବେ। ବା ମୁଁ ଏପଟେ ରହେ ଭୁବନେଶ୍ଵର ରେ ରହେ ‌। ନା ମୁଁ ଯା। ମୁଁ ଶୁଣିଚି ବିଚ୍ ଅଛି ଘରେ ଡାକୁଥିଲେ ଆସ ବୁଲି ଯିବା ମୁଁ ଯାଇନାହିଁ କିନ୍ତୁ କି ବିଚ୍। ମୁଁ ଜାଣିନି ମନେ ନାଇଁ ମୋର।
ଓ ହୋ ଆପଣଙ୍କୁ ତାହେଲେ ସି ବିଚ୍ ଭଲ ଲାଗେନି ବୁଲିବାକୁ।
ହଁ। ଆଉ।
ହୁଁ ଆଉ ଆଉ କଣ ଭଲ ଜାଗା ଅଛି।
କଣ।
ଆଉ କଣ ଜାଗା ଅଛି ବୁଲିବା ପାଇଁ।
ଆଉ। ଆମର ବୋହୁତ ଜାଗା ଅଛି ବୁଲତେ।
ଡାକ ତାହେଲେ ଆମକୁ ଯିବୁ କେବେ।
ହଉ ଆସ।
ହଉ ତାଏଲେ।
ହଉ ତାହେଲେ ଧନ୍ୟବାଦ କଲ କରିଥିବାରୁ ଧନ୍ୟବାଦ।